ନମସ୍କାର।
ହଁ ନମସ୍କାର।
କଣ କରୁଛନ୍ତି?
ଏ ଟିକେ ମାର୍କେଟ ଯାଇଥିଲି ରଜ ସପିଙ୍ଗ ପାଇଁ କରିକି ଆସିଲେ ଏବେ ଟିକେ ବସିଛି ଆଉ।
ଆଚ୍ଛା କ କଣ ସପିଂ କଲ?
ଡ୍ରେସ ଆଣିଲି ଆଉ ମାନେ ଘରେ ସମସ୍ତଙ୍କର ଭାଇ ଭଉଣୀଙ୍କ ପାଇଁ ଆଣିଲି ଆଉ ମାଙ୍କର ଶାଢୀ ହାରିକା ଆଣିଲି ଏମିତି ସବୁ ଆଉ। ଆରିି କାସ୍ମେଟିକ୍ ବାକିରଲା ଲେଟ୍ ହେଇଗଲା ପଳେଇଆସିଲି ଆଣିପାରଲିିନି।
ତମେ ତମ ପାଇଁ କଣ ନେଇକି ଆସିଛ।
ମୁଁ ଆଣିଛି ଗୋଟେ ଦୁପଟା ସେଟ ଆଣିଲି। ଆଉ ଗୋଟେ ଆଣିବି ବୋଲି ଏତେ କିଛି ଖାସ ମାନେ ଗୋଟେ ଡ୍ରେସ ମନକୁ ଭଲ ପଳେଇଲା ସେଟା ନେଇ ଆସିଲି ଆଉ ଗୋଟେ ମାନେ ଆଣିଥାନ୍ତି ଭଲ ଲାଗିଲାନି। ସେୟାକୁ ପୁଣି କାଲି। କି ନହଲେ ଆଉ ପହର ଦିନ ଯିବି ନେଇକି ଆସିବି ଆଉ।
ଆଉ କଣ ଖାଇକି ଆସିଲ
କିଛି ବି ଖାଇବାକୁ ଟାଇମ ହେଲାନି ଡ୍ରେସ ଦୋକାନ ଏତେ ଯାମ୍ ଯେ କେମତି ଆସି ହେଲି ଘରକୁ ସେଇ ଚିନ୍ତା।
ହଁ ଏବେ ତ ପ୍ରବଳ ଭିଡ ଥିବ ରଜରେ।
ହଁ ମାର୍କେଟ ବି ପୁରା। ଯମ୍ ନା ଡ୍ରେସ ଫେସ୍ ଦୋକାନ ପୁରା ଯମ୍। ଗରମ ରେ ପୁରା ଅଣନିଶ୍ୱାସି। ସେଇ କ ମୁଁ କହିଲି ଆଉ କିଛି ଖାଇବିନି ଯା ତ ଘରକୁ କେମିତି।
ଉୁଁ ହୁଁ ହଁ ଭଲ କରୁଛ ପଳେଇସ ଫ କେତେ କୋଉଠି ଲେଟ ଯାଇଥାନ୍ତା ନା।
ଯୁ ନା ପଣି ଘରେ କଲ କଲେଣି କେତେବେଳ କେତେବେଳୁ ଗଲେଣି ପୁରା ଗଲେଣି ସାଢେ ପାଞ୍ଚଟା ବେଳରୁ ଏବେ ଜଷ୍ଟ ଆସିକି ପହଞ୍ଚିଲି।
ହ ଏତେ ଲେଟ ହେଇ ହଁ ଘରେ ତ ଭାବିଲେ କଲ କରିବେ ଏତେ ଲେଟ୍ ହେଲାଣି। କାହା ସ ଯାଇଥିଲା କି?
ମୁଁ ମୋ ସାଙ୍ଗ ସହିତ ଯାଇଥିଲି।
ଓହୋ ସେଇଥିପାଇଁ ଆଉ ଖରେ ଖଲ କରିଛନ୍ତି।
ଘରେ ପୁରା ପଇସା ଦେଇଦେଲେ ଯାହା ମେ ମାର୍କକେଟିଂ ସାରିକି ଆସିବ। ଯାଣ ବଲେ ଏତେ ଲେଟ୍ ହବ ମାନେ। କଳ ଟା କରିବୁ।
ହଁ ସେଇଆା ହଁ ଲେଟ ହେଲେ ତ କଲ କରିବେ।
କଣ ବି କରିପାରିବି ଡ୍ରେସ ତ ମାନେ ଏତେ ଜା ଠିଆ ହେଇଛି ହେଇଛି ସେ ତାପରେ ଦେଖେଇଲା ଯାହା ବ ଚଏସ୍ କରିବାକୁ ଟାଇ ଲାଗିବ ନା। ପୁଣି ସମସ୍ତଙ୍କର ମୋର କ। କୋଟେ ହେଇଛି ନା।
ହଁ ସେଇ ଡ୍ରେସ ତ ଚଏସ୍ କରେ ଭାରି କଷ୍ଟ ମନକୁ ଯିବନି। ଯଦି ଗୋଟେ ଦେଖ ପାଖରେ ପସନ୍ଦ ଆସିଗଲା ତ ଭଲ ନହେଲେ ଖୋଜି ଥାଉ ଖୋଜି ଥାଉ ସେ ନଉ ହଁ। ନ ପସନ୍ଦସୁ।
ସେ ବଡ କୁହନ କନ ଚଏସ କରିବାକୁ ଭାରି କଷ୍ଟ କଣ ଆଣିବୁ ଭଲ ଲାଗ। ଲାଗିବ ନା ଭଲ ଲାଗିବନି ସିଏ ଆହୁରି ଗୋଟେସ
ହଁ ସେଟା ଟେସ କଲର ର ଟେସନ ତାପରେ ଫିଟିଙ୍ଗ ସେ ଯଉ ଏବେ ତ ମିଡିୟମ ବହୁତ ରେ। ମାନେ ବହୁତ କମସଲ ଟୁ ଏସଲ।
ଆସୁଛି ଆଉ କିଛି ଏମ ଏତେ କିଛି ଆସୁନି। ମୁଁ ବି ଯୋଉଟା ଖାଣିଛି ତାକୁ। ଆହୁରି ଟିକେ ଷ୍ଟିଚିଂ କରିବାକୁ ପଡିବ।
ହୁଁ ସେଇଆତ ସବୁ ଏତେ ବଡ ବଡ ଆସୁଛି। ସେଇଥିପାଇଁ ଯଦି ପସନ୍ଦ ବି ଆସିବ ସେ ବାଧ ହେଇକି ତାକୁ ରଖିବୁ। ପୁଣି ଅଲଗା ଟେ ଦେଖିବୁ।
ହଁ।
ମୁଁ ଯେତେବେଳେ ଯାଏ ଡ୍ରେସ କିଣିବାକୁ ମୋର ବି ସେଇ ସେମତି। ଯଦି ମାନେ ପ୍ରଥମ ଦେଖାରେ ଯଦି ପସନ୍ଦ ଆସିଗଲା ତ ସେଇଟା ହିଁ ନେବି। ଯଦି ନ ଆସିଲା ତ ବସିଥାଏ ଆଉ। କେତେଟା ଦୋକାନ ବୁଲିବି ତାପରେ।
ଏମତି ଗୋଟେ ଗୋଟେ ଡ୍ରେସ ପୁରା ବଡ ସାଇଜ ଥିବ ନା। କିନ୍ତୁ ସେଇଟା ପସନ୍ଦ ଆସୁଥିବ ତାପରେ ଭା ଆଉ କିଛି ଆଉ ଦେଖିବୁ କିଛି ପସନ୍ଦ ଆସିବନି। ଲାଷ୍ଟ କୁ ସେଇଟା ନେଇକି ଆସିବୁ ଯାହା କର ଷ୍ଟିଚିଙ୍ଗ କର ଯେତେ ମାରିବା କଥା ମାର ଯେତେ କଟିଂ କରିବା କଥା ହେଲେ ଏ
ହଁ ପା ସେଇଆ। କୁହନି ଏ ଡ୍ରେସ ଧନ୍ଦା ଭାରି ଖରାପ।
ହଁ। ଯାହାବି ହେଲେ ଟିକେ ଆଣିବାକୁ ପଡ଼ିବ। ପିନ୍ଦିବାକୁ ପଡିବ ନ ହେଲେ ତ ହବନି।
ହଁ ସେଇଆ।
ଗୋଟେ ନେଇ ଆସିଲି ଆ ଗୋଟେ ନେଇ ଆସିଲି ପୁଣି ଆଉ ଗୋଟେ ଆଣିବାର ଅଛି ପୁଣି ସିଏ ଆହୁରି ଗୋଟେ ଟେନସନ୍।
ଦେଖିବ ଯିବ କାଲି ନହେଲେ ପର ଆଡକୁ ଯିବ ଯଦି ଦିନ ବେଳେ ଯିବ ତ ଭଲ। କିନ୍ତୁ ଦିନ ବେଳେ ତ ଏତେ ଖରା ହଉଛି ନା।
ହଁ ବା ଏଇ ଗରମ ପାଇଁ ହଁ ଗରମ ପାଇଁ ଟୋଟାଲ୍ ବାହାରିବାକୁ ଇଚ୍ଛା ହଉନି। ଏବେ ଟିକେ ସନ୍ଧ୍ୟାବେଳେ ଟିକେ ପବନ ପବନ ଦେଲା ବୋଲି ଇଛା ହେଲା ଟିକେ ଯିବାକୁ।
ହୁଁ ଦେଖିବା ପହର ଦିନ ଆଡୁ ନହେଲେ ଯାଇକି ଆଉ ଗୋଟେ ନେଇ ଆସିବା ଆଉ କଣ କରିବା।
ହଁ ଆହୁରି ମେହେନ୍ଦୀ କି ଚୂଡି ବଗେରା ତ ସବୁ ଅଛି। ଖାଲି ମେହେନ୍ଦୀ ହେରିକା ଆଉ କଣ ଜିନିଷ ଟିକେ ଅଛି ଆଣିବାର।
ହଁ ଦୁନିଆ ତ ଜିନିଷ ଥାଏ ମେହେନ୍ଦୀ ଲଗେଇବୁ ତାପରେ ପାର୍ଲର ଯିବୁ କେତେ କଣ ଫେସିଆଲ୍ । କେତେ?
ଭାବିଛି ଏକାଥରେ ଶୁକ୍ରବାର ଦିନ ନହେଲେ ପଳେଇବି। ଏକାଥରେ ପାର୍ଲର ରଜ ବି ଦି ଦିନ ଆଉ ଥିବ ନା। ଏକାଥରେ ସେଦିନ ପାର୍ଲର ପଳେଇବି ପାର୍ଲର କାମ ବି ସାରିଦେବିମ ଆଉ ଯା ଡ୍ରେସ୍ କିଣିବାର ଥିବ ଆଉ କସମେଟିକ୍ ଯାହା ଆଣିବାର ଥିବ ନେଇ ଆସିବି ଆଉ।
ହଁ ସେଇଆ ହିଁ କରିବ। ଫେସିଆଲ୍ ହବ?
ମୁଁ କ୍ଲିନ୍ ଅପ୍ ଭାବିଛି ହେବି ବୋଲି ଦେଖାଯାଉ କଣ ହଉଛି।
ସେଇ ଦି ଦିନ ପୂର୍ବରୁ ଯାଇକି ହେଇଯିବ ଭଲ ଗ୍ଲୋ ଆସିବ ଯେମିତି ଫେସ୍ ରେ।
ହଁ।
ହୁଁ ହୁଁ। ତମେ କୋଉ ତମେ ଆଗରୁ ହେଇଛ?
ହଁ ଆଗରୁ ହେଇଛି ବହୁତ ଥର।
ତମେ କୋଉ କ୍ଲିନଅପ୍ ଟା କରାଅ?
କ୍ଲିନ୍ ଅପ୍ ଟା କଣ କରେ? ଏଇ ଯୋଉ କଣ ସେଟା ତ କୋଉ କ୍ୟାକ୍ଟା ତ ହଁ ସେଟା ଆଉ ମନେ ପଡୁନି ଠିକ୍ ସେ। ନା ନା ଲୋ
ରାଗା ର ଥାଏ ଆଉ ଓ ଓ ଥ୍ରୀ ପ୍ଲସ୍ ର ଥାଏ ସବୁ ତ କେତେ ଥାଏ।
ହଁ ସେଟା ମୋର ଠିକ୍ ସେ ମନେ ପଡୁନି କଣ ସେଟା
କୁହନ୍ତି ତ ଓ ଥ୍ରୀ ର ସବୁଠୁ ଭଲ।
ହୁଁ।
ହୁଁ ସେଇଟା ଭଲ କୁହନ୍ତି ମୁଁ ତ କରେଇନି ମାନେ କେବେ ମାନେ ଥରେ କରେଇଛି ମୋ ବଡେ ଟାଇମ୍ ମୁଁ କରେଇଥିଲି ସେଇ ଆର ରାଗାର କ୍ଲିନ୍ ଅପ୍ କରିଥିଲି ତାପରେ ଲୋଟସ୍ ର ଫେସିଆଲ କରିଥିଲେ। ସେ ବର୍ଡେ ଟାଇମ୍ ରେ ହିଁ କରେ। ଥିଲ ସେଇ ଥରେ ମୁଁ ତା ପୂର୍ବରୁ ବି କେବେ କରେଇନି ନା ତା ପରେରେ ବି ଆଉ କେବେ କରେଇନି ସେଇ ଥରେ।
ଓ ହଁ ନାଇଁ ମୁଁ ଚାରି ପାଞ୍ଚ ଥର ଅଲରେଡି କରିଛି ସେ ଲୋଟସ ର ପ୍ରାୟ କରିଛି ହଁ ଲୋଟସ ର। ଏଇ ପୂଜା ଓଷଟ ପୂଜା ଟାଇମ୍ ଟା ଟିକେ କରେ ଭଲ ଲାଗେ କରିବାକୁ ଇଚ୍ଛା ହୁଏ ଟିକେ ଇନଣ୍ଟେଷ୍ଠ ଲାଗେ କରିବା ପାଇଁ।
ହା ହୁଁ ନା ମତେ ଡର ଲାଗେ ଉଁ ଫେସ୍ ଏମିତି ସେନ୍ସଟିଭ ନା ବହୁତ ସନ୍ସଟିଭ କଣ ଗୋଟେ ଲଗେଇଦେଲେ ପୁରା ଏକାଥରେ ପୁରା ବାହାରିଯିବ ସବୁ ଯାକ। ମୁଁ ସେଇଥିପାଇଁ ଡରି ଡରି କରେ ସେ ମୁଁ ଫାଷ୍ଟ ତାଙ୍କୁ ଦେଖେଇଲି ମୋ ଫେସ ଦେଖ ତାପରେ ମୋ ଫେସ୍ ଆକେଡିଙ୍ଗ ତମକୁ ଯୋଉଟା ମେତେ ସୁଟ କରିବ ସେଇଟା କର ହଉ ତମେ ଏଇଟା ଫାଷ୍ଟ ଟାଇ ବି କରଛ ଆଉ ଲୋଟସ୍ ଟା ଭଲ ଲୋଟସ୍ ଟା କର ସେ କରିଥିଲେ ଲୋଟସ୍ ଟା
ମୋର ବି ପୁରା ମୋର ବି ପୁରା ସେନ୍ସେଟିଭ ଆଇବ୍ରୋ ସେଭ୍ କରିବି ମାନେ ପୁର ମାନେ ଯୋଉଠି ଆଇବ୍ରୋ କରିିବ ନା ସ ପୁରା ବିରି ବିରିିକା ଟାଇପ ର ହେଇଯିବ। ଅଧଘଣ୍ଟେ ପରେ ଯାଇକି କମିବ।
ତମର ତ ଅଧଘଣ୍ଟେ ପରେ କମିଯାଏ ମୋର ଦି ଦିନ ଲାଗେ। ସବୁରା ରେଡ ହେଇକି ଫୁଲିକି ମୁଁ ପୁରା ଦି ଦିନ ପରେ ଠିକ ହୁଏ ମୁଁ ସେଇଥିପାଇ ଆଇଦର ଯଦି କିଛି ଫଙ୍କସନ ବଗେରା ଥିବ ଆଇବ୍ରୋ ଭ୍ୟାନ୍ ଉଇକ୍ ପୂର୍ବରୁ କରାଏ।
ଓ ହୋ ମୋର ବି ସେମିତି ମୋର ମାନେ ପୁରା ରେଡ ରେଡ ହେଇଯିବ ନା ପୁରା ନାଲି ପଡିଯିବ ଫୁଲିଯିବ ଆଉ ମାନେ ପୁରା କିଛିଟା ଉଠି ଗଲା ଭଳିଆ ହେଇଯିବ। ମାତେ ଭାରି ଡର ଲାଗେ ମାନେ ଅ ଆଧଘଣ୍ଟେ ଘଣ୍ଟେ ପଇଁଚାଳିଶ ମିନିଟରେ ସେ କମିଯାଏ ଆସ୍ତେ ଆସ୍ତେ ଆଇସ ଲ କି ଆଇସ ବାରମ୍ବାର ଲଗାଏ ନା
ହୁଁ ହଁ ନାଁ ମୋର ବ ଦି ଦିନ ଲାଗିବ ତୁ ପୁରା ସୁଜିଯିବ ଆଖି ତଳେ ପୁରା କଡା ହେଇଯିବ ହଁ ସେଇଆ ସେ ଯୋଉ ବନେଇକି ଆସିଲା ପରେ ଜେଲ ଲଗେଇ ନବ ସେଠି ମୋର ତ ଭାରି ପଡେ କେଜାଣି ମୁ ମୁଁ କେତେଥର ମୁଁ ଆଇବ୍ରୋ ବି କେବେ ବନେଇ ନଥିଲି ଯେବେ ମୁଁ କଲେଜ ଗଲି ହଷ୍ଟେଲ ସେଠି ସାଙ୍ଗ ସାଥି ମାନେ କହିଲେ କଣ ପାଇଁ ବନେଇବୁନୁ ଚାଲ ବନେଇବୁ ବନେଇବୁ ସେଇ ମାନେ ସେଠି କହିଲେ ଆଉ ସେବେଠୁ ବନୁଛି ମୋର ଆଉ ଗୋଟେ ମୋର ଆଇବ୍ରୋ ହିଁ ନାହିଁ। ଟୋଟାଲି ଦେଖାହି ଚାହୁନି
ଭଲ ଆ
ଇ ବନ ନା ବୋଲିକି ବନେଇଲେ ସେ ଉଠିବ ଅଧିକ ଦେଖାଯିବ।
ହଁ ଥରେ ଦି ଥର ଆଇବ୍ରୋଜ ସବୁ କଲେ ନା ସିଏ ଆସ୍ତେ ଆସ୍ତେ ମାନେ ଠିକ ଠାକ ସାଇଜ ସେଭ ପଳେଇ ଆସିବ ତାର। ମୁଁ ବି ଏମିତି
ମୋର ଆଇବ୍ରୋ ର ବି ଗ୍ରୋ ଗ୍ରୋଥ ନାହିଁ। କି ମୋର ଆଇଲେସ ର ବି ଗ୍ରୋଥ
ହୁଁ ହୁଁ।
କ ମୁଁ ପୁରା ପ୍ଲେନ ଦେଖାଯାଏ।
ହୁଁ। ହାଲୋ। ମୁଁ ବି ସେମିତି ସେଠି ସିଏ ସେମିତି ଆଇ ଆଇସ୍ ଲଗେଇ ଦିଅନ୍ତି ଆଉ ଜେଲ ବି ଲଗେଇ ଦିଅନ୍ତି ଆଉ ଘରେ ଆସିକି ସେମତି ଆଇସ ଲଗାଏ ହଁ ସୁନ୍ଦର ଜେଲ ବି ଲଗାଏ ସେ ପୁରା ପ୍ଲେନ୍ ହେଇଯାଏ। ତମ ବି ସେଇୟା କରିବ ଯବେ ଆଇବ୍ରୋ ସେବ କରିବ ନା ଆଇସ ଲଗେଇଦବ ବାରମ୍ବାର ସେ କମିଯିବ।
ହଁ ସେଇୟା କରିବି ଆ ମୋର ଏମିତି ଫୁଲିିଯାଏ ନା ଏତେ ମାନେ ମୁହଁ ମତେ ନିଜ ମୁହଁ ମିରରେ ଦେଖିବାକୁ ଇଚ୍ଛା ହୁଏନି।
ଫୁଲିଜିବ ମାନେ କେମିତି ଗୋଟେ ଅଲଗା ଟାଇପ୍ ର ଦେଖାଯିବ ନା।
ହୁଁ।
ହଉ ସନ୍ଧ୍ୟା ବେଳେ କଣ ଖାଇଥିଲ?
ସନ୍ଧ୍ୟା ବେଳେ ଆଜି ବିସ୍କୁିଟ ଖାଇଥିଲେ। ଆଜି ମତେ କିଛି ଇଛା ହେଲାନି ଖାଇବାକୁ ସେଇଥିପାଇଁ।
କୁଆଡେ ବୁଲିବାକୁ ଯାଇନ?
ହଁ ସେଇ ମୁଁ ବି ସେଇ ଡ୍ରେସ ଆଣିବାକୁ ଯାଇଥିଲି। ମାନେ ନେଇକି ପଳେଇ ଆସିଲି ଆଉ
କଣ ଆଣିଲ ଡେ୍ରସେ
ମୁଁ ଫ୍ରାର୍ସି
ଓହୋ।
ଏ ଯେ ଫର୍ସି ସଲବାର ବାହାରି ନି?
ହୁଁ ହୁଁ।
ହଁ ସେଇଆ ନେଇକି ଆସିଛି। ସେଇ ମାର୍କେଟରେ ତ ହଁ ସବୁ ଠିକ ଅଛି ତୁ ମାର୍କେଟ ରେ ଏତିକି ଭିଡ ଥିଲା କଣ ଦେଖିବୁ ଗୋଟେ ପସନ୍ଦ ଆସିଗଲା। ହଁ କଣ ପର୍ପଲ କଲର ର ଅଛି ପସନ୍ଦ ଆସ ନେଇ ଥାଉ ସେଇଟା ହି ଥାଉ। ହାଲକା ଅଛି ପୁରା ହୁଁ ହୁଁ।
ମାର୍କେଟ ଏତେ ଯାମ୍ କୁହନି।
ଏବେ ତ ଥିବ ସେଇ ମାନେ ରଜ ଥାଉ କି କିଛି ପୂଜା ପର୍ବ ଥାଉ ସେ ତ ମାର୍କେଟ ତ ପୁରା ଯାମ୍। ଯଦି ଖରାବେଳେ ଯିବ ତ ଠିକ ମାନେ ଫ୍ରି ଥିବ ଖରାପ କହିବାକୁ ଗଲେ ଠିକ ଠାକ ତମେ ଦେଖିକି ନେଇକି ଆସିପାରିବା କିନ୍ତୁ ସନ୍ଧ୍ୟା ବେଳେ ଗଲେ ତ ବସୁଥାଅ ବ ସେ କହିବେ କି ସେମାନେ ଆଗେଇ ଆସୁଛନ୍ତି। ତାଙ୍କୁ ଦେଖିବୁ ତାପରେ ତମକୁ ଦେଖିଦବୁ। ଆଉ ସେମାନଙ୍କ ଚଏସ ହଁ। ହବ ନା ଆମକୁ ସେ ଦେଖେଇବ?
ସେ ଆମ ସିଏ ପୁଣି ଏବେ ପୂଜା ରଜ ଟାଇମ ନା ସେ ପୁଣି ଯିଏ ବି ଆସୁଛନ୍ତି ସିଏ କଣ କଣ ଗୋଟେ ଦି ବେଳ ନଉଛନ୍ତି ଏକାଥରେ ମେଞ୍ଚି ସାରା ନେବେ ନା ସମସ୍ତଙ୍କର ସିଏ ତାଙ୍କୁ ଦେଖେଇ ସାରିଲା ବେଳୁ ଅନେକ ଛିଡା ଆଉ ଦେଖେଇବେ ତ ତତେ ଆଉ।
ହଁ। ସେତିକି ବେଳେଆ କ କହେ ସେମାନେ ସେମାନେ ଯେତେବେଳେ ଦେଖ ରଖୁଥିବେ ସେଇଥିରେ ତମେ ବି ଆଖି ରଖିଥିବ ଯୋଉଟା ପସନ୍ଦ ଅଛି ଯେ ହଉ ଆମକୁ ଏଇଟା କରିଦିଅ। ମାନେ ତାଙ୍କୁ ଦେଖି ଦେଖେଇ ସାଇଲା ପରେ ଆମକୁ ଯଦି ଦେଖିବ ତ ସେଇଟି ସଇଲା ସେ ରାତି ବାର ହେଇଯିବ କିନ୍ତୁ ଡ୍ରେସ ଦେଖ ଖା ହବନି । ଏମିତି ଖାଲି ପର୍ବପର୍ବାଣରେ ଖାଲି ଏମତି ମା ଡ୍ରେସ କିଣିବା ଭାରି କଷ୍ଟ। ଯଦି ମାସେ ପୂର୍ବରୁ କିଣିକି ରଖିଦବ ତ ସବୁଠୁ ଭଲ।
ମାସେ ପୂର୍ବରୁ କିଣି ରଖିଥିଲେ ବି ମାନେ କିଛି ପୂଜା ଟାଇମ ଆସିବ ନାଁ। ନା ଅଛି ଡ୍ରେସ ତଥାବି ଆଉ ଗୋଟେ ଗୋଟେ ଆଣିଲେ ହୁଅନ୍ତାନି।
ହଁ ସେଇଟା ତ ମନ ହୁଏ ହଁ ମନ ହୁଏ। କିନ୍ତୁ କିଣନ୍ତି ବେଶୀ ମାମା ଭରିକା କଣ କରନ୍ତି? ମାନେ ଜାଣିଛନ୍ତି ଏମିତି ଭିଡ ହୁଏ ବୋଲିକି ସେମାନେ କଣ କରନ୍ତି ଉଁ ମାସେ ପୂର୍ବରୁ ଆଣିକି ରଖିଦିଅନ୍ତି। ଏତେ ଇଏରେ କିଏ? ଯିବ।
ଏମତି ଭିଡ଼ରେ ବି ବେଶୀ ଚଏସ୍ କରିହ କୁହନି, ଭାଇ ଯୋଉଟା ଯୋଉ ଟାଇପ୍ ର ଚାହୁଁ ମୁଁ ତ ବି ସେଇ ଟାଇପ୍ ର ବି ଆଣିପାରିବନି? ସେ ବି ଦେଖେଇବେନି ମାନେ ଠିକ୍ ସେ, ଅଳ୍ପ ଦି ଚାରିଟା କଲେକ୍ସନ୍ ଦେଖେଇଦେବେ।
ଦେଖଉ ଦେଖଉ ସମସ୍ତଙ୍କୁ ପୁରା ଚିଡ୍ ଚିଡ୍